ହଁ ଭାଇ କୁହ।
ହଁ ସାର୍ ନମସ୍କାର।
ନମସ୍କାର।
ଆଉ କଁ କରୁଛ କି?
କଣ କରୁଥିଲ?
ଇଭିନିଂ ରେ ଟିକେ ବସିଥିଲି ଆଉ ଆପଣ କଣ କରୁଥିଲେ?
ମୁଁ ବି ଏମତି ଖାଇକି ବସିଥିଲି ଆଉ, ଆଜି କଣ ଖାଇଲ?
ମୁଁ ବି ଖାଇଲି ଆଜି ପିଠା ହେଇଥିଲା ଆଉ ଚାଉମିନ୍ ହେଇଥିଲା ଘରେ।
ହଁ ହଁ। ବର୍ଷା ପାଗ ହେଇଛି କି ସେଠି?
ଆପଣ କଣ ଖାଇଥିଲେ?
ମୁଁ ପୁରୀ ଖାଇଲି ପୁରୀ ଚଣା ତରକାରୀ। ଆପଣଙ୍କ ଘର କୋଉଠି?
ଭୁବନେଶ୍ୱର।
ଭୁବନେଶ୍ୱର ପ୍ରପର ଘର ନା ଏବେ ରହୁଛନ୍ତି ଖାଲି?
ନା ଘର ପ୍ରପର।
ଓହୋ ବଢ଼ିଆ ତାହେଲେ। ଭୁବନେଶ୍ଵରରେ ପରା ବର୍ଷା ହୋଉଛି ଏବେ?
ହଁ ଏମତି ହଉଛି ଯୋରରେ ବର୍ଷା।
ସକାଳୁ ବର୍ଷା ହୋଉଚି?
ହଁ।
ବହୁତ ଦିନ ହେଲା ଗରମ ଲାଗୁଥିଲା। ଏବେ କିଛି ଦିନ ବର୍ଷ ତା ହେବା ଯୋଗୁଁ ଟିକେ ଥଣ୍ଡା ଲାଗିଲାଣି। ଆଉ କଣ କୁହ?
ଆଉ କୁଆଡେ ଯାଇନାହାନ୍ତି ବୁଲା ବୁଲି କରିବାକୁ?
ନାଇଁ ମୁଁ ବୁଲିବାକୁ ଯାଇନି ଆଜି। ଯିବି ଭାବୁଛି ଆଜି ନହଲେ କାଲି ଯିବି ବୁଲିବାକୁ କୁଆଡେ ଗୋଟେ। ହଁ ଚକଲେଟ ଆଣି ଥିଲି ଗୋ ସାଙ୍ଗମାନଙ୍କ ସହିତ କୁଆଡେ ଗୋଟେ ଯିବା ପ୍ଲାନିଂ କରାହଉଛି ଯେ ସେଇଟା। ଫାଇନାଲ୍ ହେଇନି।
ଓହୋ।
ଆପଣ କଣ ଜବ୍ କରନ୍ତି କି?
ନା ମ ଯବ୍ କରିନି ଏଇ ପଢାପଢି ଚାଲଛି।
ଓହୋ। ଠିକ୍ କଣ ପଢୁଛନ୍ତି? ଏ ବର୍ଷାକାନ୍ତ ର।
ଏଇ ପ୍ଲସ୍ ଥ୍ରୀ ଲାଷ୍ଟ ଇୟର ଚାଲଛି।
ଓହୋ।
ଆପଣ କଣ ଜବ୍ କରିଛନ୍ତି।
ହଁ ମୁଁ ଜବ୍ କରୁଚି। ଏଇ ଭୁବନେଶ୍ଵରରେ। ଆଉ ରଥଯାତ୍ରା ଦେଖିବାକୁ ଯାଉଛ କି ପୁରୀ?
ନା ଯାଇନି ଭାବୁଚି ଯିବି ନଥଯାତ୍ରା ବଳୁକୁ ଆଉ।
ଆଗରୁ କେବେ ଯାଇଛ ରଥଯାତ୍ରା ଦେଖିବାକୁ?
ଉହୁଁ ନା କେବେ ଯାଇନି କେବେ ଥରେ ଯାଇଥିଲି ସେ ଫୁଣି ଦୂରରୁ ଦେଖଥେଲି ଯାଇନି କେବେ।
ଓହୋ।
ଆପଣ ଯାଇଥିଲେ?
ମୁଁ ମୁଁ ଏମତି। ନର୍ମାଲ ଦିନରେ ଯାଇଛି କିନ୍ତୁ ରଥଯାତ୍ରା ବେଳକୁ ଯାଇନି।
ଓହୋ।
ଭାବୁଛି ଚାରି ବର୍ଷ ହେଲା ଯିବି ଯିବି ବୋଲି ଭାବୁଛି କିନ୍ତୁ କେବେ ଯାଇପାରୁନି।
ଯୋଉ ଜିନିଷଟା ଆଗୁଆ ଭାବୁ ମାନେ ଭାବୁଛି ସେଇଟା କିଛି କରିହିଁ ହଉନି।
ହଁ ହଁ ଠିକ କହିଲୁ ବହୁତ୍ ଜିନିଷ ଏମତି ଆଗରୁ ଭା ଭାବିକି ରଖିଲେ କେବେ ହେଇପାରୁନି ହୁଁ।
ଆଉ କଣ?
ଘରେ ସମସ୍ତେ ଭଲ?
ହଁ ଏମତି ସମସ୍ତେ ଭଲ ଅଛନ୍ତି ଆଉ।
ଉହୁଁ ହଁ ସମସ୍ତେ ଠିକ ଠାକ୍ ଅଛନ୍ତି।
ଆପଣଙ୍କ ଘରେ କିଏ କିଏ ସବୁ ରହୁଛନ୍ତି?
ଘରେ ବାପା ମା ଭାଇ। ଦାଦା ଖୁଡି ତାପରେ ଜେଜେବାପା ଜେଜେମା ସମସ୍ତେ।
ଜଏଣ୍ଟ ଫ୍ୟାମିଲି ଆଉ।
ହଁ ଜଏଣ୍ଟ ଫ୍ୟାମିଲି ଆପଣଙ୍କର?
ହଁ ଆମର ବି ସେମ୍ ଜଏଣ୍ଟ ଫ୍ୟାମିଲି।
ସମସ୍ତେ ଏକାଠି ରୁହ ନା ଅଲଗା ଅଲଗା ରୁହ?
ନା ଏକାଠି ସବୁ ନା।
ସେଇ ଭୁବନେଶ୍ୱର ରେ?
ହଁ।
ଓ ହୋ।
ଖାଲି ମୋ ଭାଇ ଯାଇକି ବାହାରେ ରହୁଛି ଆଉ।
ଓହୋ। ସେ କୋଉଠି ରହୁଛନ୍ତି? ସେଠି ଜବ୍ କରନ୍ତି ବୋଧେ।
ହୁଁ।
ତ ଅ ଆପଣ ଯାଇଛନ୍ତି କେବେ ରାଉରକେଲା ସେପଟେ? ରାଉଲକେଲା-ଆ ସମ୍ବଲପୁର, ଝାରସୁଗୁଡା ଏଇ ଏରିଆ ଗୁଡା କେବେ ଯାଇଛନ୍ତି?
ହୁଁ ରାଉଲକେଳା ଯାଇଛି ଥରେ ଭାଇ ଫାଷ୍ଟ ସମ୍ବଲପୁରରେ ଥିଲା ସମ୍ବଲ ପୁରୁ ରାଉରକେଲାରେ ରେ ଏ ଅଛି।
ଓହୋ। ରାଉରକେଲା ଟା ଭଲ ସହର।
ହଁ।
ସେଇଟା ବି ସ୍ମାର୍ଟ ସିଟି।
ହୁଁ।
ମୁଁ ଯାଇଛି ଦି ତିନି ଥର ଯାଇଛି।
ହଁ ହଁ।
ହୁଁ। ଆଉ କଣ କୁହ?
ଆପଣଙ୍କ ଦେହ ଭ ଲ ଅଛି?
ହଁ ଦେହ ଭଲ ଅଛି। ଭଲ ଅଛି। ଅ-ଅ-ଅ ଚାଷ ଫାସ ହୁଏନି ଯୋଉଠି ରହେ ସେଇଟା ଟାଉନ ଏରିଆ ଟା।
ଆପଣ ଟାଉନ ଏରିଆରେ ରହୁଛନ୍ତି?
ହଁ। ଟାଉନ ଏରିଆରେ ରହୁଛି। ଆମ ପଟେ ଚାଷ ହୁଏନି ଆମ ପ ଆମ ଘର ପାଖରେ ଫ ଅକ୍ଟ୍ରି ଗୁଡା ଅଛି କୋଇଲା ଖଣି ଅଛି। ସେଥିପାଇଁ ଏଇ ଆମ ପାଖ ଅଞ୍ଚଳ ଗୁଡାକରେ ହୁଏନା ଚାଶ।
ଆଉ କଣ ଆପଣଙ୍କର କିଛି ଏକ୍ଜାମ ପ୍ରିପରେସନ ଚାଲିଛି କି?
ହଁ ଏବେ ପ୍ଲସ୍ ଥ୍ରୀ-ଇ-ଇ-ଇ ଫୋର୍ଥ ସେମିଷ୍ଟର ଏକ୍ଜାମ ଚାଲିଛି ହବ ଏବେ କୋଡିଏ ତାରିଖ ଆଡ଼କୁ। ଚ ଆ ପାଇଁ ଡ଼ିପ୍ରେସନ ଚାଲିଛି ଆଉ।
ଠିକ୍ ଠିକ୍। ଆଉ କଣ ଖେ ଖେଳିବାକୁ ଭଲ ଲାଗେ କ୍ରିକେଟ, ଫୁଟବଲ? ବାସ୍କେଟ ବଲ୍ ଭଲ ଲାଗେ। କ୍ରିକେଟ ଭଲ ଲାଗେ ନା, କ୍ରି କ୍ରିକେଟରେ ବ୍ୟାଟିଂ ପସନ୍ଦ ନା ବୋଲିଂ?
ଦିଟା ଆକ।
ଦିଇଟା ହେକ। ହ ହଁ ଏ ଇ ସାହି ପଡିଶା ପିଲାଙ୍କ ସହିତ ଖେଳୁଥିବ ନାଇଁ।
ନାଁ ନାଁ ମୁଁ ବାହାରକୁ ଯାଏ ଖେଳିବାକୁ ନା।
ହଁ ଭାଇ ବଢିଆ ତାହେଲେ। ଭାଇ ମ୍ୟାଚ ଗୁଡା ଦେଖୁଛ।
ହୁଁ।
ଆଉ। ଏଇ ଯୋଉ ଆୟାରଲାଣ୍ଡ ସିରିଜ୍ ଦେଖିଲ।
ହଁ ଇଣ୍ଡିଆ ତ ହାରିଗଲା ଆଉ କଣ କରିବା ଆୟାରଲ୍ୟାଣ୍ଡ ହାରୁଛି ମାନେ ଏମିତିଆ ସ୍କ୍ବାଡ ମାନେ ସ୍କ୍ବାଡ ବି ଭଲ ଥିଲା। କିନ୍ତୁ ଆୟରଲାଣ୍ଡ ଠୁ ହାରିଗଲା। ତାପରେ ବି ଆୟରଲାଣ୍ଡ ଫିଲ୍ଡ ଟା ବହୁତ ବଡ କିନ୍ତୁ ସେମାନେ ଖେଳିଥିଲେ ତାଙ୍କ ନିଜ ହୋମ ଗ୍ରାଉଣ୍ଡ ରେ ଏମାନେ କିନ୍ତୁ ଖେଳି ପାଇଲେଣି।
ହଁ ପରା ପୁଣି ଏକ୍ସପିରିଏନ୍ସ ପ୍ଲେୟର ସମସ୍ତେ। ଏମାନେ ନୂଆ କିନ୍ତୁ ହେଲେ ବି କଣ କରିବା କୁହ। ଫର୍ମ ରେ କେହି ନାହାଁନ୍ତି। ତାପରେ ଭଲସେ ଖେଳୁ ନାହାଁନ୍ତି।
ହୁଁ କିନ୍ତୁ ସୁର୍ଯ୍ୟକାନ୍ତ ଟାକୁ ବସେଇ ବହୁତ ବଡ ଭୁଲ୍ କରିଦେଲେ।
ହଁ। କହୁଚନ୍ତି। କିନ୍ତୁ ସୁରିୟ କୁମାର ଗୋଟେ ବର୍ଷ ପାଖାପାଖି କିଛି ରନ୍ ହିଁ କରିନି ନା।
ନା ନା ରନରେ କିଛି ନାହିଁ କ୍ୟାପଟେନ ସିପ କ୍ୟାପଟେନ ସିପ ତାର ଭଲ ଥିଲା ନା। କ୍ୟାପଟେନ ସି ରେ ଗୋଟେ ୱାଲକପ ଆଣିକି ଦେଲା।
ଉଁ।
ତାପରେ ବି ସେ ଆଇପଲ୍ ଆଇପିଏଲ୍ ଯଦି ବି ଖରାପ ଖେଳିଲା। ତ ତାକୁ ଟିମରେ ରଖିଥାନ୍ତେ। ଟିମ ରେ ରଖିଥାନ୍ତେ। କ୍ୟାପ୍ଟେନ୍ ସିପ ପଛେ ଆଉ ଗୋଟେ କାହାକୁ ଦେଇଥାନ୍ତେ। କିନ୍ତୁ ଟିମିରେ ରଖିଥାନ୍ତେ। କିନ୍ତୁ ଟିମିରେ ତାକୁ ରଖିନାହାନ୍ତି।
ଆଛା ‌ଉଁହୁଁ। ତୁମର ଫେବରେଟ୍ କ୍ରିକେଟର କିଏ?
ମୋର ରୋହିତ ଶର୍ମା।
ରୋହିତ ଶର୍ମା ଆଜ୍ଞା ବଢିଆ। ଆଉ ଆ ଫୁଟ୍ ଫୁଟବଲ୍ ଦେଖନି କି?
ହୁଁ ଯେମିତି କାଁ ଭାଁ ଫୁଟ
ଫୁଟବଲ୍ ଫୁଟବଲ୍ ର ଏବେ ଫିଫା ୱାର୍ଲଡ କପ୍ ଚାଲିଛି।
ହଁ।
ମୁଁ ଫୁଟବଲ ବି ଦେଖେ ଯେ। ଆଉ କଣ ଦେଖ। କବାଟି ଦେଖ?
ହୁଁ କବାଡି ସିଜିନ୍ ଆସିଲେ।
ହଁ ଆଗରୁ ଭଲ ଲାଗୁଥିଲା କବାଡି।
ଆପଣଙ୍କ କ୍ରିକେଟ ଫେବରେଟ୍ କିଏ?
ହଁ କ୍ରିକେଟ ବି ଆଉ ଫୁଟବଲ ବି।
ଫେବରେଟ କିଏ? ଧୋନି।
ହଁ ଧନୀ।
ତାହେଲେ ଆପଣ ସିଏସ୍ କେ ଫ୍ୟାନ୍ ହେଇଥିବେ ଆଉ।
ହଁ। ଧନୀ ଫ୍ୟାନ ମାନେ ସିଏସ୍ କେ ସପୋର୍ଟର।
ହୁଁ।
ଏ ବର୍ଷ ତ ଧୋନୀ ଖେଳିନି।
ଏ ବର୍ଷ ଧୋନି ଖେଳିପାରେ ନ ଖେଳିପାରେ, କାହିଁ ନା ଆରବର୍ଷ ଖେଳିଲାଣି ନା ଏ ବର୍ଷ ଖେଳିପାରେ ନ ଖେଳିପାରେ।
ହଁ ମତେ ଲାଗୁଛି ମାନେ ସେ ଆଉ ସ୍କ୍ୱାଡ଼ରେ ହିଁ ନଥିବ।
ହୁଁ ଏବେ ଏଇ ଅକ୍ଟୋବର ମାସରେ ସବୁ ଜଣା ପଡିଯିବ, କିସ - -
ହଁ
ତୁ ଖେଳିବେ କଣ ଖାଇ ଶୋଉ?
ହଁ
ହୁଁ
ଆଉ ତମେ କଣ ଟୁର୍ଣ୍ଣାମେଣ୍ଟ ଖେଳ କି?
ହଁ, ହଁ।
କୋଉ ଭଳିଆ ଟୁର୍ଣ୍ଣାମେଣ୍ଟ?
ହୁଁ ହୁଁ ସବୁ ବାହାରକୁ ଯାଉ ଅଲ୍ ଓଡ଼ିଶା ଯାଉ ତାପରେ ଏ ଭିଲେଜ୍ ଏମ୍ ଆଇଟି ସବୁ ଯାଉ ଟୁର୍ଣ୍ଣାମେଣ୍ଟ୍ ଖେଳିବାକୁ।
ଓହୋ ବଢ଼ିଆ ତାହେଲେ ଆଉ ମଜା ଲାଗୁଥିବ ନାଇଁ?
ହୁଁ ସେ ଯେତିକି ମୁଁ ଯାଏ ସେତିକି କଷ୍ଟ ହୁଏ ଯୋଉ ହାତ ଫାତ ପେନ୍ ହୁଏ।
ହଁ ସେ ଟିକେ ହବ ଆଉ।
ହୁଁ।
ଭଲ ଆଉ ଥରେ। ଆଉ ଫେବ୍ରାଇଟ୍ ମୁଭି କଣ? କଉ ମୁଭି ଦେ
ମୁଭି ସେମତି କିଛି ନାଇ ସବୁ ମୁଭି ସେମ୍।
ହୁଁ।
ମୁଭି ପ୍ରାଏ ଦେଖେନି ଏମିତି ଯିଏ ଡାକେ
ଅ ଏମତି ଆଡ୍ଭେଞ୍ଚର୍ ହେଲା କିମ୍ବା ଥ୍ରିଲର୍ ମୁଭି ହର ହଁ କ୍ରିକେଟ୍ ଏବେ ଆଉ ଖେଳୁନାହିଁ କିନ୍ତୁ ପିଲାବେଳେ ବହୁତ୍ ଖେଳୁଥିଲି। ଏବେ ପଢ଼ାପଢି ଆଉ ଜବ୍ ଏସବୁ। ପାଇଁ ଆଉ ଖେଳିବିନି। ଟାଇମ୍ ବି ନାହିଁ ଆଉ ସେ ସାଙ୍ଗମାନେ ବି ନାହାନ୍ତି ସାଙ୍ଗରେ ହଁ ସବୁ ଛାଡିବାକୁ ପଡେ। ୱିକେଟ୍ କିପିଙ୍ଗ୍ ଭଲ ଲାଗେ।
ଆପଣଙ୍କୁ?
ହଁ। ଉ ୱିକେଟ୍ କିପିଙ୍ଗ୍ ଟା ଭଲ୍ ଲାଗେ, ବ୍ୟାଟିଂ ଭଲ ଲାଗେ।।
ଅ, ହଁ।
ନାଉ
ଆଉ ଆଇ ପିଏଲେରେ ଫେବ୍ରାଇଟ୍ ଟିମ୍ କଣ ତମର?
ଆମ ରୋହିତ୍ ଶର୍ମା ତ ମୁମ୍ବାଇ ଆଉ।
ମୁମ୍ବାଇ ନା ମୁମ୍ବାଇ ଇଣ୍ଡିୟାଂସ? ସେମାନେ ବି ହେଲାଣି ଦି ତିନି ବର୍ଷ ଭଲ ଖେଳୁନାହାନ୍ତି।
ହଁ ମୁଁ ତ ଏଇ ତିନି ଚାରି ବର୍ଷ ଭଲ ମାନେ କେ ପିଲା ସ୍କ୍ୱାଡ୍ ଭଲ ଅଛନ୍ତି କିନ୍ତୁ ଖେଳି ପାରୁନାହାନ୍ତି ଭଲ।
ହଁ ପିଲା ସବୁ ଏକ ରୁ ଏକ ବଡ଼ ବଡ଼ ଅଛନ୍ତି ପ୍ଲେୟାର୍।
କିନ୍ତୁ ସବୁଠୁ ଭଲ ସ୍କ୍ବାଡ୍ ଅଛି ବାଙ୍ଗଲୋର୍।
ହଁ ଏଇ ବର୍ଷ ତ?
ନା ଏଇଠି ଦି ଦି ବର୍ଷ ଖଣ୍ଡେ ହେଇଯିବ। ଯୋଉ ଦି ବର୍ଷ ର ଚମ୍ପିଆନ୍ ହେଇ ଦି ପଟ ଯାକ ଭଲ ସ୍କ୍ବାଡ୍ ଭଲ ଅଛି।
ହଁ ତାଙ୍କର ତ ଭଲ ଭଲ ପ୍ଲେୟର୍ ଗୁଡା ବେଞ୍ଚ୍ ରେ ବି ବସୁଛନ୍ତି।
ହୁଁ, ତାଙ୍କ ର କଣ କହିଲ ମାନେ ପିଲା ସବୁ ପ୍ରଫମାନ୍ସ